ହ୍ୟାଲୋ ମ୍ୟାମ୍ ନମସ୍କାର।
ଅ ନମସ୍କାର ଶୁଭ
ହଁ ଆଜ୍ଞା ମ୍ୟାମ କୋଉଟି କହୁଥିଲେ।
ହଁ ମୁଁ କେଉଁଝର ରୁ କହୁଥିଲି।
ଆଉ କେମିତି
ଆପଣ କୋଉଟୁ କହୁଚନ୍ତି।
ମୁଁ ଯାଜପୁରରୁୁ କହୁଥିଲି।
ଯାଜପୁର। ଭଲ ଅଛି। ଆପଣ କେମିତି ଅଛନ୍ତି।
ହଁ ହଁ ଆଜ୍ଞା ଭଲ ଅଛି। ଘରେ ସମସ୍ତେ କେମିତି ଅଛନ୍ତି।
ହଁ ଘରେ ସମସ୍ତେ ଭଲ ଅଛନ୍ତି ମୁଁ ବି ଭଲ ଅଛି।
ଥାଙ୍କୟୁ ଆଉ କଣ କରୁଚନ୍ତି ଆପଣ ଏବେ।
ହଁ ମୁଁ ଏବେ ଏଇଠି ବସିଚି। ସେ ଟିକେ ଥଣ୍ଡା ଲାଗୁଚି ଆଜି। ନାଇଁ ଆମର ଏବେ ଖାଇନୁ ଆମର ରାତି ହଁ ଆଜି ବର୍ଷା ହେଇଚି।
ହଁ ଆମ ଯାଜପୁର ଆଡେ ବି ବହୁତ ବର୍ଷା ହେଇଯାଇଚି।
ଆଜି ଟିକେ ଥଣ୍ଡା ପାଗ ଅଛି।
ଆଜ୍ଞା।
ଗାଧୁଆଳେ ଯୋଉ ଗରମ ଯୋଉ ଖରା ଯୋଉ ଗୁଳୁଗୁଳି। ଯେହେତୁ ବର୍ଷା ଟା ଟିକେ ପାଞ୍ଚଟା ଛଅଟା ବେଳେ ହେଲା ବୋଲି ଟିକେ ଥଣ୍ଡା ଲାଗୁଚି।
ଆଜ୍ଞା।
ଆଛା ଆପଣଙ୍କ ଆଡ଼େ ଯାଜପୁରରେ କଣ କେମିତି ଫେମସ୍।
ଯାଜପୁରରେ ଆଉ ଛତିଆ ଛତିଆ ବଟ। ଆଉ ଓଳାଶୁଣି ବି ବାଲିଚନ୍ଦ୍ରପୁର ରେ ଓଳାଶୁଣି ଯାଉଚି ଆମର। ଆଉ ଚାଷ ଚଣ୍ଡି ଖୋଲ ଆମର ଆଉ ଲଷ୍ମୀ ନାରାୟଣଙ୍କ ପୂଜା ହୁଏ ସେଟା ବହୁ ଫେମସ ଆଉ ଆପଣ ଙ୍କର।
ହଁ ଆମର ତ କେଉଁଝର ଜେହେତୁ ଆମର ଘଟ
ମା ତାରିଣୀ। ହୁଁ ହଁ।
ମା ତାରିଣୀଙ୍କ ପୀଠ।
ଆଜ୍ଞା।
ଯେହେତୁ ଏ ବହୁତ ମାନେ ବଡ ପ୍ରତ୍ୟକ୍ଷ ଦେବୀ ମା ସେ। ଡାକିଦେଲେ ସେ ଓ କରନ୍ତି।
ଆଜ୍ଞା ହ ହୁଁ।
ଏଠି ସବୁ ଅଛି ଆମ କେଉଁଝର ବି ଅଛି ଏଠି ଜଗନ୍ନାଥ ମନ୍ଦିର ଅଛି ଯୋଉ ଏଠି ନୂଆପଡ଼ା ମନ୍ଦିର।
ଆଜ୍ଞା।
ଆଉ ତ ସବୁ ବିଭିନ୍ନ ବିଭିନ୍ନ ସବୁ ଅଛି କିନ୍ତୁ ଏଇ ଦିନ ଏଇଟା ଯାହା ହଉ ଯେହେତୁ ଜଗନ୍ନାଥ ମନ୍ଦିର ହଁ ଏଠି ଅଛି ଆମର ଆମର କେଉଁଝରରେ ଏଠି ରେମାଳ ଯଉ ଗୋଟେ ଡ୍ୟାମ୍ ବୋଲି ଅଛି ଗୋଟେ।
ଆଜ୍ଞା, ଆପଣ ମ୍ୟାରେଡ ନା ଅନମ୍ୟାରେଡ?
ନାଇ ମୁଁ ମ୍ୟାରିଡ।
ଆଛା ଆଛା।
ଆପଣ?
ଆପଣ ନାଇଁ ମୁଁ ଅନମ୍ୟାରେଡ଼୍।
ତମେ ଏବେ କଣ ପଢାପଢି ସରିଗଲାଣି?
ନ ପଢା
ବୁଝି ପାରୁଛନ୍ତି?
ଆଜ୍ଞା।
ଆପଣଙ୍କ ଘରେ କିଏ କିଏ ସବୁ ଅଛନ୍ତି?
ଉ ଘରେ ମାମା ଅଛନ୍ତି। ବାପା ଅଛନ୍ତି, ସାନ ଭଉଣୀ। ଜେଜ ଆଉ ଆପ ଆପଣଙ୍କର? ନାଇଁ ମୋର ଭାଇ ନାହାନ୍ତି। ଆମେ ଦି ଭଉଣୀ। ନାଇଁ ନାଇଁ ମୋର ଭାଇ ଆଜ୍ଞା, ଆଉ ଆପଣ ଘରେ କିଏ କିଏ ଅଛନ୍ତି ସବୁ?
ହଁ ଆମର ହଉଛି ଶାଶୁ ଶ୍ୱଶୁର ଥିଲେ ସେ ଏକ୍ସପେକ୍ଟ କରିଗଲେଣି।
ଆଜ୍ଞା।
ଆଉ ମୋ ସା ହଜବେଣ୍ଡ ମୁଁ ଆଉ ଆମର ପୁଅ ଦୁଇ ଜଣ।
ପୁଅ ଦି ଜଣ କୋଉଥିରେ ପଢୁଛନ୍ତି କୋଉ କ୍ଲାସ ରେ?
ହଁ ପୁଅ ବଡପୁଅର ଡିପ୍ଲୋମା ସରିଗଲାଣି।
ଆଜ୍ଞା ଆଜ୍ଞା।
ସାନପୁଅର ପ୍ଲସ୍ ଟୁ ପରୀକ୍ଷା ଦେଇସାରିଲାଣି। ରେଜାଲ୍ଟ ବାହାରିଛି। ଏବେ ପକେଇଛି କୋଉଠି କଣ କରିବ? ଯୋଉଠି ଆସିବ ଦେଖିବା କଣ କରିବୁ ଆଉ।
ଆଉ ଆପଣ ବାପ ଘରଟା କଉଠି?
ଆମ ବାପଘର ହଉଛି ଘସିବୁରା ସେପଟେ ଯୋଉ ବେଲବାହାଳି ଜାଣିଛନ୍ତି?
ମୁଁ ଜାଣିନି ଶୁଣିଛି ନା ଟା ବେଲମାଳି କୁହନ୍ତି। ସେ କୋପଟ ସାଇଡ କହିଲେ? ଆନନ୍ଦପୁର କେଉଁଝ ଆନ୍ଦପୁର ତ।
ହଁ ହଁ ହଁ।
ଆଜ୍ଞା ଆଜ୍ଞା।
ଶାଳପଡା ଶାଳପଡା ଯୋଉ ଜାଣିଛନ୍ତି?
ନାଇଁ ମୁଁ ମେଲ ଯୋଉ ବେଲମାଳି ଟା କହୁଥିଲି।
ହଁ, ସେ ଶାଳପଡା ପରେ ବେଲବାହାଳି ପଡିବ।
ସେଇଠି ଆମ ବାପଘର।
ମୁଁ ଜାଣେ।
ଆପଣଙ୍କ ଆଡେ କଣ କେମିତି ରଜ କେମିତି ପାଳନ ହୁଏ?
ର ରଜ ତ ଆଗ ନାଇଁ ଆଗେ ଗାଁ ରେ ବହୁତ ଭଲସେ ମଜା ଆସେ ଭଲ। ଏବେ ତ ରଜ ଭଳିଆ ନାଇଁ ତଥାପି ଏମିତି ନର୍ମାଲ ଏଇଠି ହୁଏ ଆଉ ରଜ କୁଇନ୍ ଫଜ କୁଇନ୍ ଆମର ଜାରକାରେ ହୁଏ ମାନେ ଯୋଉଠି ଅ ଅଛି ଚଣ୍ଡିଖୋଲ ଯୋଉଠି ରଜ କୁଇନ୍ ହୁଏ ଦୋଳି ଲା ଗେ ଆଉ ପିଠା ପିଠା ପିଠା ପଣା ବି ସେଇଠି ସବୁ କରନ୍ତି ଝିଅ ମାନେ ଯାଇକି। ଆଉ ଆପଣ
ଆପଣଙ୍କର ଘର ମାନଙ୍କରେ ରଜ ପାଳନ୍ତିନି?
ହଁ ଘର ମାନଙ୍କରେ ରଜ
ପ୍ରାୟେ ମୋର ସେମିତି କିଛି
ସବୁ ପିଠା ଭଲ ଲାଗେ ଆପଣଙ୍କୁ କହିଲି ଆପଣ ସବୁ
ହଁ। ହଁ ଭଲ ଲାଗେ ମତେ ପ୍ରାୟେ ସବୁ ପିଠା ମତେ ଭଲ ଲାଗେ।
ରଜ ରେ କୋଉ ପିଠା ବନେଇଥିଲେ ଆପଣ?
ଆମର ହେଇଥିଲା ଆରିସା।
ଜ୍ଞା।
ଉଁ କାକେରା ହେଇଥିଲା ସୁଜି କାକେରା।
ସୁଜି କାକେରା ଆଜ୍ଞା।
ଚକୁଳି ପିଠା ଯୋଉ ବିରି ଚକୁଳି। ଆଉ ରୋଜ କେକ୍ ହେଇଥିଲା।
ରୋଜ କେକ୍ ରୋଜ କେକ୍ ଆପଣ ବନେଇଚନ୍ତି ଛାଞ୍ଚ ଆଣିଚନ୍ତି ବୋଧେ।
ହଁ ଛାଞ୍ଚ ରେ ଆମର ନିଜେ ତିଆରି କରୁ।
ହଁଁ ହଁ ଆମର ବି ହୁଏ ହଁ ତ ଗୋଟେ ହେଣ୍ଡେଲ ଭଳିଆ ଥିବ ଛାଞ୍ଚ ସେଇଟା ବୁଡେଇକି ଛାଣିବେ ଆଉ।
ଅ ହଁ ଟିକେ ବହୁତ ପରିଶ୍ରମ କିନ୍ତୁ ବହୁତୁ ଭଲ ଲା
ଭଲ ଲାଗେ ଭଲ ଲାଗେ ବହୁତ ଦିନ ଷ୍ଟୋର ହେଇକିରି ରହେ ଖାଇଆକୁ କିଛି ପ୍ରୋ ହୁଁ ହୁଁ।
ହଁ ଆଉ ପୋଡ଼ ପିଠା ବି ହେଇଥିଲା। ଛେନାପୋଡ଼ ବି ହେଇଥିଲା ଘରେ।
ପୋଡ଼ ପିଠା ବନ ପୋଡ଼ ପିଠା ବନେଇଥିଲେ ଯୋଉ ଆଞ୍ଚ ଦେଇକି ବନାନ୍ତି ପୋଡ଼ ପିଠା ପ-ପିଠା ପରେ ଯୋଉ ଆ ଦେଇ
ହଁ ହଁ ଅଁ ଯୋଉ ହଁ ଯୋଉ ଜ ନ୍ତୁଳି କରିକି ତାକୁ ମାନେ ଖଳେଇ କରିକି ତାକୁ ସେ ଥିରେ ଗୁଜୁରାତି ଆଉ ଡାଳଂ ଏ ଯୋଉ ପତ୍ ଉଁ କାଜୁ, କିସମିସି, କ ନଡିଆ, ବାଦାମ। ସବୁ ପଡିବ ଗୁଜୁରାତି ଗୁଣ୍ଡ ଗୋଲମରିଚ। ଆଉ କ୍ଷୀରରେ ବି କିଏ ଜଣେ ଜଣେ ବି ସେଟାକିି ପୋଡ଼ ପିଠା କରନ୍ତି ହଁ। କ୍ଷୀରରେ ସେ ଜନ୍ତୁଳି ଟା କରନ୍ତି।
ତାଳ ପିଠା।
ହଁ ତାଳପିଠା ବି କରନ୍ତି। ହଁ ତାଳ ପିଠା ବି ହୁଏ ତାଳ ପିଠା ଟା ଏ ଏ ଏଇ ସିଜିନିରେ ତାଳପିଠା ହବ ଏଇ ସପ୍ତାହେ ଏ ମି ସି-ସିଜିନି ରେ। ଏଇ ରଜ ପର ପରେ ଯୋଉ ସିଜିନ ଆସିବ।
ଆଜ୍ଞା ହଁ ହଁ।
ଆସିବ ତାଳ ପାଚିଲେ ଯାଇକି ତାଳ ପିଠା ହବ ନା।
ତାଳ ପାଚେ ଚିପୁଡିକି କରନ୍ତି।
ହଁ ତାକୁ ଚକଟନ୍ତି ଚକଟେଇକି ତାକୁ ଆଉ ଟିବେ ଆଉଟିକି ତା ଥଣ୍ଡା କରିବେ।
ହୁଁ ହୁଁ ହୁଁ।
ଏମିତି ସବୁ ଆଉ ପିଠା ଆଉ। ଆପଣ କଣ ଖାଇଥିଲେ ଆଜି? ଆମର ଆଜି ଭାତ ହେଇଚି ଚିକେନ ହେଇଚି।
ଆଛା ଆଛା ହୁଁ ହୁଁ ନାଇଁ ମୁଁ ଆଜି କିଛି ଖାଇନି। ଚୁ ମୁଁ ଖରାବେଳେ ଖାଇଥିଲି ମୁଁ। ହୁଁ ହୁଁ ହୁଁ।
କଣ ଖାଇଥିଲେ?
ଖରାବେଳେ ଖାଇଥିଲି ଭାତ ଆଉ ମଟନ ତରକାରୀ ହେଇଥିଲା। ଆଉ ସନ୍ଧ୍ୟା ବେଳୁ କିଛି ଖାଇନି ମୁଁ ଟିକେ ମାର୍କେଟ ପଳେଇଥିଲି ନା ସେଥିପାଇଁ ଖାଇନି କିଛି।
ଆଚ୍ଛା ଆଚ୍ଛା।
ଆଜ୍ଞା। ବର୍ଷା ଛାଡିଗଲାଣି ମାନେ ନା ଛାଡିଗଲାଣି ନା କଣ୍ଟିନ୍ୟୁ ସେମିତି ହଉଚି?
ହଁ ବର୍ଷା ଛାଡିଗଲାଣି। ଛାଡିଗଲାଣି କିନ୍ତୁ ବିଜୁଳଉଚି ଆହୁରି ଟିକେ ଟିକେ ବିଜୁଳି ମାରୁଚି।
ହଁ ଇାଆଡେ ବି ସେ ଟିକେ ଟିକେ ବିଜୁଳି ହୁଁ ହୁଁ।
ହୁଁ।
ଆଉ କେବେ ଯାଜପୁର ଆସିଚନ୍ତି? ମାନେ ଚଣ୍ଡିଖୋଲ, ମହାବିନାୟକ ମନ୍ଦିର, ମିନି କେଦାରନାଥ।
ହଁ ମହାବିିନାୟ ମନ୍ଦିର ତ ମୁଁ ଯାଇଚି ପ୍ରାୟ ଦି ତିନି ଥର ପ୍ରାୟ ଯାଇଚି।
ମହାବିନାୟକ ପା ଖରେ ଗୋଟେ ଜଗନ୍ନାଥ ମନ୍ଦିର ପୁରୀ ଭଳିିଆ ପୁରା ଡିଟୋ ପୁରୀ ଟାଇପ୍ ର।
ଏବେ କଲେଣି କି?
ହଁ ହେଇସାଇଲାଣି କମ୍ପ୍ଲିଟେଟ୍ ହେଇସାଇଲାଣି ଆଜ୍ଞା।
ଓହୋ ଆଗୁରୁ ହେଇନଥିଲା ଆଗୁରୁ ହେଇ ନଥିଲା।
ହଁ ଆଗରୁ ଏମିତି କାମ ଚାଲିଥିଲା ଏବେ ବି ବହୁତ୍ କମ୍ପ୍ଲିଟ ହେଇଯାଇଚି ଆଉ।
ଅ ହ।
ହୁଁ
ଯୋଉ ମହାବିନାୟକ୍ ମନ୍ଦିରରେ ଯୋଉ ହାତୀ ଶୁଣ୍ଢ ରୁ ଯୋଉ ପାଣି ଟା ଯୋଉ ବାହାରେ ସେଇଟା ମାନେ ଦେଖିଲା ଭଳିଆ ଗୋଟେ ଜାଗା ହେଇଚି।
ହଁ ହେଇ ଝରଣା ପାଣି ଟା ବାହାରେ ମିଠା ପାଣି ଟା ହଁ ହଁ ପାତି ମାଙ୍କଡ଼ ବୋହୁତ।
ଯଉ ହନୁ ମାଙ୍କଡ଼ ଖାଲି ଭୋଉ ମାନେ ଆମେ ଏମିତିକି ଥରେ ଯାଇଥିଲୁ ମୋ ଭଉଣୀର ସେଠି ବାହାଘର କରିବା ପାଇଁ।
ଆଜ୍ଞା ସେମାନେ ବହୁତ୍ ବି ହଇରାଣ ବି ବହୁତ୍ କରିଦିଅନ୍ତି ମାଙ୍କଡ ମାନେ।
ହଁ ଆମର ବା ସେଇ ଗାଡି ଭିତରେ ପଶିକି ଜୋର ଫୋର ସବୁ ମାନେ ଏ ଭା କାଚ ଟା ଠିକ୍ ରେ ଖୋଲା ଥିଲା ଆଉ ଖିଆଲ ନାହିଁ କାହାର ସେ ଯୋଉ ଘିଅ ବମ୍ ଥିଲା ସେ ଯୋଉ ଚ ମାନେ ସାମଗ୍ରୀ ସବୁ ଥିଲା ସବୁ ପଦାକୁ ଆଣିକି ତାକୁ କଚାଡ଼ି ମଚାଡ଼ି ଭାଙ୍ଗି କି ନାନା ସ୍ଥାନ ପୁରା କରିଦେଇଚନ୍ତି।
ହୁଁ ହୁଁ
ଆଉ ପୁରା ହଇରାଣ କରିଦେଲା ଆମୁକୁ ହଁ ବା ହଇରାଣ
ଆପଣ ଆହୁରି ମହାବିନାୟକ ଦର୍ଶନ କରିକି ଯୋଉ ପାହାଚ ଅଛି ମନ୍ଦିର ଦେଇ ଏବେ ତ ରାସ୍ତା ହେଇଯାଇଚି। ମନ୍ଦିର ଓପୁରୁକୁ ଯିବେ ଗୋଟେ ଅଛି ଦୁର୍ଗା ମନ୍ଦିର ଦୁର୍ଗା ମନ୍ଦିର ଗଲାବେଳୁ ବାହାଚ ଟା ବହୁତ ହଇରାଣ କରନ୍ତି ସେମାନେ।
ହୁଁ। ହଉ ମ୍ୟାାମ୍ ରୁ ମୁଁ ରଖୁଚି।
ହୋଉ ମ୍ୟାମ୍ ହୋଉ।